ହାଲ ହଁ ଶୁଭୁଛି।
ହଁ।
ହୁଁ କଣ କରୁଛୁ?
ଶୋଇଛି ଆଉ।
ଆଉ ଖାଇଲୁ କଣ?
ଭାତ ଡାଲି ରାଇତା
ହୁଁ ହୁଁ।
ସେଇଟା ଆଉ
ଆଉ ହୁଁ ଆଉ ହଉ ଶୁଣୁ କଣ କହୁଛି କୋଉ ବିଷୟରେ ମୁଁ ଯେ ନାରୀ ବିଷୟରେ କହୁଛି ହେଲା
ହଁ।
ହଁ ମାନେ ଆଗ କାଳରେ କଣ ଥିଲା ଆଗ କାଳରେ ଥିଲା ମାନେ ଆ ନାରୀ ମାନଙ୍କୁ ଘରୁ ବାହାର କରେଇ ଦଉନଥିଲେ। ନାରୀ ମାନଙ୍କୁ ଘର ଭିତରେ ରଖୁଥିଲେ ଛାଡ଼ୁ ନଥିଲେ ପାଠ ପଢିବାକୁ ଛାଡୁଥିଲେ ପାଠ ପଢ଼ିବାକୁ ଆଗେ
ନା ଛାଡ଼ି ନଥିଲେ।
ହଁ ମାନେ ଏବେ କେମିତି ଆମେ ନାରୀ ହଁ ଆଗେ କେମ୍ ମାନେ ଏବେ ଆମେ କେମିତି ମାନେ ଯାଇପାରୁଛେ ନିଜ ନିଜ ମାନେ ଯଉ କିଣା କିିଣି କରିବାକୁ ହୋଉ ଦୋକାନ ବଜାର ଝିଅ ପିଲାମାନେ ଦୋକାନରେ ବି ରହିଲେଣି ନିଜେ ନିଜେ ମାନେ କମ୍ପୁଟର ଶିଖିକି ସବୁ ଦୋକାନ ହେରିକା ଷ୍ଟେସ୍ନାରୀ ଫେସ୍ନାରୀ ଯାହା ବି ଆଉ ନିଜେ କରୁଛନ୍ତି ନାଇଁ।
ହଁ।
ଆଗେ କାଳେ ଥିଲା କି ଆଗେ କାଳରେ ଝିଅ ମାନେ ଘରୁ ବାହାରିବାକୁ ଦଉନଥିଲେ। ଝିଅମାନେ ସବୁ ଘରେ ମାନେ ଯଦି ଏ ଘରେ ରହିବେ ରୋଷେଇ କର ନହେଲେ ବାହାଘର ମାନେ କି ବାଲ୍ୟ ବିବାହ ବି ହଉଥିଲା ମାନେ ଦଶ ଏଗାର ବର୍ଷରୁ ହୋଉ ହୋଉ ଝିଅ ପିଲାଙ୍କୁ ବାହାର କରିଦଉଥିଲେ।
ହୁଁ।
ଏବେ ଅଛି ଏବେ ଗଭର୍ଣମେଣ୍ଟ କଣ ନିୟମ କରିଛି ଏକୋଇଶି ବର୍ଷ ହେଲେ ଯାଇକି ମାନେ ଝିଅ ବାହାହେବେ ତା ତଳକୁ କୁ ବାହାହେଲେ ହଁ ଆଗେ ଥିଲା ଅଠର ଏବେ ଗଭର୍ଣମେଣ୍ଟ୍ ଏକୋଇଶି କରିଦେଇଛି। ହଁ। ଆଗେ ଆଗେ କଣ ଅଠର ଆଗେ ମାନେ ଆଗ କାଳରେ ଥିଲା। ଅଁ କେତେ ମାନେ କେତେ ଡେଭଲପମେଣ୍ଟ କଲାଣି ଝିଅଙ୍କ ଇଏରେ ନାରୀ ଉ ଏବେ ସବୁଠି ଆଗରେ ଆଗେ ଆଗେ ନାରୀ ମାନେ କିଛି ବି କରିପାରୁନଥିଲେ। ଏବେ ମାନେ ପୁଅ ପୁଅ ଯାହାବି କରିପାରୁନାହାନ୍ତି ଝିଅ ସବୁ କିଛି କରୁଛନ୍ତି। ସବୁ କ୍ଷେତ୍ରରେ ଏବେ ଝିଅ ଆଗରେ ମାନେ ସମସ୍ତେ ଭାବନ୍ତି କଣ ସବୁ କ୍ଷେତ୍ରରେ ପୁଅ ଆଗ ମାନେ ପୁଅ ଏଇଟା ହିଁ କରିପାରିବ। ହଁ ଏବେ କିନ୍ତୁ ଝିଅ ଆଗେ ପୁଅ ଯୋଉଟା ନ କରିପାରୁଛି ଝିଅ ହେଟା କରିକି ଦେଖାଉଛି। ଖଉଛି ହଁ ଏବେ ଆମ ରାଷ୍ଟ୍ରପତି ଯେମିତି ଜଣେ ନାରୀ ହିଁ ଅଛନ୍ତି ନା
ହଁ।
ହଁ ସେମ୍ତି। ଆଗେ ଆଗେ ମାନେ ଜେଜେ ମା ମାନେ ଚାହୁଁଥିଲେ। ଆମର ପୁଅ ଦରକାର୍ ମାନେ ଝିଅ ହଁ ଆଗେ କଣ ହଁ ଏବେ ଆଗେ କଣ ମାନେ ପୁଅକୁ ଅନେଇ ଅନେଇ ମାନେ ଝିଅ ମାନେ ଝିଅ ହେବାରୁ ଅ କଣ ଝିଅ କୁ ଅନେଇ ମାନେ ପୁଅ କୁ ଅନେଇ ଝିଅ ତିନି ଚାରି ପାଞ୍ଚଟା ବି ହେଇଯାଉଥିଲା। ଏବେ ହଉଛି କି ଏବେ କଣ ଅଲଟ୍ରା ସ୍କା ସାଉଣ୍ଡୁ ଦେଖି ଦେଉଛନ୍ତି ଆମର ପୁଅ ହେବ କି ଝିଅ ହେବ ଯଦି ଦେଖିଲେ ଝିଅ କଣ କରଛନ୍ତି ଭୃଣ ହତ୍ୟା କରିଦେଉଛନ୍ତି।
ହଁ।
ଏବେ କଣ ହେଲା ଯେହେତୁ ଭୃଣ ହତ୍ୟା କରୁଛନ୍ତି ଝିଅ ସଂଖ୍ୟା କମିଲା ନା ନାଇଁ।
ହଁ।
ଝିଅ ସଂଖ୍ୟା କମିଲାରୁ ଅ ପୁଅ ମାନଙ୍କୁ ଏବେ ଝିଅ ବି ମିଳୁନି।
ହଁ ଆରେ ଝିଅ ପୁଅ
ହଁ ଝିଅ ଯେହେତୁ ଭୃଣ ହତ୍ୟା କଲେ ଝିଅ ଚାହୁଁନାହାନ୍ତି କେହି ସମସ୍ତେ ଚାହୁଁଛନ୍ତି ତାଙ୍କର ପୁଅ ହଉ। ଝିଅ କମିଲେ ନା ଝିଅ ସଂଖ୍ୟା ସମେୟୀ ଚାହୁଁନାହାନ୍ତି। ନାଁ ଗଭର୍ଣ୍ଣମେଣ୍ଟ ରୁଲ୍ ଆଗେ କଣ ଆଗେ ପାଞ୍ଚ ଛଅଟା ଜଣେ ପାଞ୍ଚ ଛଅଟା ସାତ ଆଠଟା ମାନେ ପିଲା ଜନ୍ମ କରୁଥିଲେ। ଏବେ କଣ ଗଭର୍ଣମେଣ୍ଟ୍ ରୁଲ୍ କଲା କି ଆମେ ଦୁଇ ଆମର ଦୁଇ। ହଁ ଯଦି ଫାଷ୍ଟ କାର ପୁଅ ହେଇଯାଉଛି ତ ସେ ସେଇ ଗୋଟେରେ ହିଁ ରହିବେ ଯଦି କାହାର ଝିଅ ହଉଛି ସେଇ ଆଉ ଗୋଟେ ପୁଅ ପାଇଁ ପୁଅ ଅନେଇକନା କିି ନା ଆଉ ଗୋଟେ ଅନଉଛି ହଁ। ହଁ ଯେମିତି ମୋ କହିବା କଥା ପୁଅ ପୁଅ ଯେତିକି କାମ କରୁଛି ଝିଅ ବି ସେତିକି ଚାହିଁଲେ ଝିଅ ପୁଅଟି ବି ଅଧିକା ରୋଜଗାର କରି ଦେଖାଉଛି ତାହେଲେ କାହିଁକି ଆମେ ଝିଅ ମାନେ ନ ଜନ୍ମ କରିବା। ଝିଅ ବି ସବୁ କିଛି କରିପାରୁଛନ୍ତି ନା, ହୁଁ। ହୁଁ।
ଆଜିକାଲି ଦୁନିଆରେ ପୁଅ ଠାରୁ ବି ଝଅମାନଙ୍କୁ
ହଁ ଅଧିକ ଗୁରୁତ୍ୱ ଦଉଥିଲେ ପୁଅ ମାନଙ୍କୁ କହୁଥିଲେ କି ଆଉ ଝିଅ ଜନ୍ମ ହେଲା ପର ଘରକୁ ପୁଅ ଜନ୍ମ ହେଲେ ଆମକୁ ପୋଷିବ ମାନେ ବୁଢ଼ା ବୁଢ଼ୀ ହେଇଗଲେ ଆମକୁ ପୋଷିବ ସିଏ। ଆମ ଦେଖେ ଝିଅ ଝିଅ କଣ ଝିଅ ବାହା ହେଲା ଝିଅ ଜନ୍ମ ହେଲା ଗୋଟେ ବହୁତ୍ ବୋଝ ବି ଭାବୁଥିଲେ ଝିଅକୁ ମାନେ ଆଗକାଳେ ଝିଅ ମାନଙ୍କୁ ବୋଝି ଭାବୁଥିଲେ। ଜନ୍ମ ହେଲା ଆ ପିଛାରେ ପଇସା ପର୍ତ ଖର୍ଚ୍ଚ କରିଥିବୁ କରିବୁ। ଆଉ ଖାଇବାକୁ ଦବୁ ପିନ୍ଧିବାକୁ ଦବୁ ଲାଷ୍ଟକୁୁ ସେ ବାହା ହେଇକି ଆଉ କାହା ଘରେ ଯାଇ କାମ କରିବ। କଣ ସେ ବାପା ମାଙ୍କୁ ଅନେଇବ କି ଆଉ ପୁଅ ହେଲେ ଆମ୍ ଆମର ଆମ ପାଖେ ରହିବ ଆମ ସେବା କରିବ ବୁ ବୁଢ଼ା ହବା ଯାଇଁବି ସେ ଆମ ପାଖରେ ଥିବ ଆମ ସେବା କରିବ ହଁ। ଏବେ କିନ୍ତୁ ସେଇଟା ନୁହଁ ଝିଅ ମାନେ ବି ପୁଅଠୁ ଅଧିକ ରୋଜାର କରି ମା ବାପାଙ୍କୁ ପୋଷୁଛନ୍ତି। ପୁଅ ମାନେ କଣ କରଛନ୍ତି ନା ଏବେ ଜି ବାପା ମାଆଙ୍କୁ ନେଇକି ବୃଦ୍ଧା ଆଶ୍ରମରେ ବି ଛାଡ଼ି ଦଉଛନ୍ତି। କହୁଛନ୍ତି ନା ଆମେ ତମକୁ ଚଳେଇ ପାରିବୁନି ସେଇ ପୁଅ ଏନେ କିନ୍ତୁ ଝିଅ ମାନେ କେବେ ସେମିତିଆ କାମ କରିବେନି। ମାନେ ଗୋଟେ ନିଜ ଝିଅ ଝିଏ ସେ କହି ମୋ ବାପା ବାପା ମା ଖୁସିରେ ରହନ୍ତୁ ସିଏ ଅନେଇବ ବାପା ମାଆଙ୍କୁ।
ହଁ କୁହ ମା ତ ବା ସାଇ ସାରିଲା ପରେ ମାଙ୍କ ସ୍ତ୍ରୀଙ୍କ କଥାରେ ପଡ଼ିକି ବାପା ମାଙ୍କୁ ଛାଡି଼ ଦଉଛନ୍ତି ବୃଦ୍ଧା ଆଶ୍ରମରେ ତାପରେ ସବୁ ସବୁଦିନ ନିୁଜ ବି ଦେଖଉଛି ଏସବୁ।
ହୁଁ ହଁ ପୁଣି ଯୋଉତୁକ ନାଇଁ ମଝିରେ ଯଉ ମାନେ ସ ଯିଏ ବି ମାନେ ଝିଅ ବାପା ମା ବି ଚିନ୍ତା କରୁଛନ୍ତି ଯୌତୁକ ଆଗେ ଥିଲା କି ଯୌତୁକ ବି ନଉଥିଲେ ପୁଅ ଘରଲୋକ ଯଦି ଯୌତୁକ ନ ଦଉଛୁ ଏବେ ବି ଅଛି ଏବେ ବି ଅଛି। ଯୌତୁକ ନ ଦଉଛୁଁ ଝିଅକୁ ନା ଏବେ ବି ଅଛି ଛି ଝିଅକୁ କିରୋସିନ ଜାଲି ମାରି ଦଉଛନ୍ତି ନହେଲେ ତାକୁ କୁଆ ଠେଲି ଠାଲି ଆକୁ ଭାସି ଦଉଛନ୍ତି ଯାହା ହେଲେ ମାରି ମୁରି ଦଉଛନ୍ତି ନା ଆଉ।
ହଁ।
କଣ ପାଇଁ ଝିଅ ପାଇଁ କାହିଁକି ଏତେ ଅନ୍ୟାୟ ଝିଅ ବି ତ ସବୁ କାମ କରିପାରୁଛି ନା।
ହଁ।
ହୁଁ। ହୁଁ ତାହେଲେ ଝିଅ ବି ଜଣେ ରୋଜଗାର କରିକି ବାପା ମାଆଙ୍କୁ ଚଳେଇ ପାରିବ। ଯେମିତି କି ଏବେ ଆମର ଗଭର୍ଣମେଣ୍ଟ୍ ହଁ। ଗଭର୍ଣ୍ଣମେଣ୍ଟ ଝିଅଙ୍କ ପାଇଁ କେତେ ପ୍ରକାର ସ୍କିମ୍ ବାହାରଲାଣି ଯେମିତି ଜନ୍ମ ହଉ ହଉ ସୁକନ୍ୟା ଯୋଜନା ଯୋଜନା ବାହାର କରିଛି ଗମେଣ୍ଟ୍ ଗୋଟେ ସାତ ଆଠ ମାସର ଝିଅଙ୍କ ନାଁରେ କିଛି କିଛି ପଇସା ଥୋଇବ ବାହାଘର ପୁଣି ବାହାଘରୁକୁ। କୁ ବି ଏବେ କରିଦେଇଛି କି ହଁ। ପଚାଶ୍ ହଜାର ଦଉଛି ଲେବର କାର୍ଡରେ ବି ଦଉଛି ଲେବର୍ ତା ନଥିବ ବି ତାକୁ ଦଉଛି କିଛି ଗୋଟେ ସୁନା ରୂପା ଜିନିଷ ହଉ।
ଆଉ ଯାହାର ହଁ ଆଉ ଯାହାର ଝିଅ ହଉଛି ତାଙ୍କୁ। କୁ ବି ଦଉଶନ୍ତି ପଇସା
ହଁ ଝିଅ ଯାହାର ତାଙ୍କୁ ପଇସା ଦଉଛେ ମେଡିକାଲ ଖର୍ଚ୍ଚ ବି ବୁଝିଲା। ମାନେ ମାଗେଣାରେ ମାଗ ମାଗେଣାରେ ବି ମାଗେଣାରେ ଡେଲିଭରି ହେଲା ସବୁ। ପୁଣି ଯେବେଠୁ ପିଲା ରହୁଛି ସେବେଠୁ ଗମେଣ୍ଟ୍ ମାନେ ଅଣ୍ଡା ହଉ ମାନେ ପ୍ରୋଟିନ୍ ପାଇଁ ଅଣ୍ଡା ଦଉଛି ଛତୁଆ ଦଉଛି ଆଉ ଜନ୍ମ ହେଲା ତା ପରେରେ ଛୁଆ ଅଣ୍ଡା ବି ଦଉଛି ତିନି ବର୍ଷ ଯାଏ ବାଦାମ ଲଡ଼ୁ ଦଉଛି। ଆହୁରି ହାଲୁଆ ବି ଦଉଛି ସୁଜି ହେରିଆ କରି ହାଲୁଆ ପୁଣି ଛୁଆ ଜନ୍ମ ହେଲେ ତିନି ବର୍ଷ ଯାଏ ଦଉଛି ଖାଇବାକୁ। ତାପରେ ପୁଣି ତିନି ବର୍ଷ ପରଠୁ ପାଞ୍ଚ ବର୍ଷ ଯାଏଁ ଏବେ ତ କଣ ପାଞ୍ଚ ବର୍ଷ କରିଦେଇଚି ନା କଣ ଗଭର୍ଣମେଣ୍ଟ। ତାକୁ ନେଇ ଅଙ୍ଗନବାଡି଼ରେ ନାଁ ଲେଖା ହାଉଛି ସେ ଖର୍ଚ୍ଚ ବି ଗଭର୍ଣ୍ଣମେଣ୍ଟ ଉଠଉଛି ଅଙ୍ଗନବାଡି ରେ ଖାଇବାକୁ ଦଉଛି ଡ୍ରେସ୍ ଦଉଛି ପିଲାଙ୍କ ପାଇଁ ଖେଳିବାକୁ ବି ଦଉଛି ଖେଳନା ଏଆ ସବୁ ଆଉ। ହଁ ସବୁ ସୁବିଧା ବହି ଡ୍ରେସ୍ ସୁଜ୍ ସବୁ ଦଉଛି ପୁଣି ପ୍ରଥମ ଠୁ ଦଶମ ଯାଏଁ ଆଗେ ତ ଥିଲା ଅଷ୍ଟମ ଯାଏଁ ଥିଲା। ମାନେ ବହିରେ ଦଉଥିଲା ନାଇ ଟେନ୍ ଦଉ ନଥିଲା ଏବେ ନାଇ ଟେନ ବି ଖାଇବାକୁ ଦଉଛି ଡ୍ରେସ୍ ଦଉଛି ସୁ ଦଉଛି ସବୁ ଦଉଛି। ତାହେଲେ ଆମେ ଆଗେ ଝିଅ ମାନଙ୍କୁ ସାରନ୍ତି ପାଠ ପଢିବାକୁ ଏବେ କିନ୍ତୁ କଣ ସମେସ୍ତେ ପାଠ ପଢି଼ ପାରିବେ। ପୁଣି ନାରୀ ମାନଙ୍କ ପାଇଁ ଗଭର୍ଣମେଣ୍ଟ ରୁଲ୍ ବାହାର କଲା। କିପ୍ ଗୋଟେ ସ୍ଲୋଗାନ୍ ବି ବାହାର ଅଛି ବେଟି ବଚାଅ ବେଟି ପଢାଅ। କେତେ କଣ ନାରୀ ମାନଙ୍କ ପାଇଁ କଣ ସୁଭଦ୍ରା ଯୋଜନା ଯୋଉମାନେ ମହିଳା ମାନେ ଘରେ ବସିଛନ୍ତି ତାଙ୍କୁ ତାଙ୍କ ପାଇଁ ଗୋଷ୍ଠୀ ବି ବାହାର କଲା ଏ ଯେ ଗ୍ରୁପ୍ ସେମାନେ ହଁ ଗୋଟେ ଗୋଷ୍ଠୀ ରେ ଦଶ ଜଣ। ଏକୋଇଶି ବର୍ଷରୁ ଉର୍ଦ୍ଧ୍ୱ ଦଉଛି ସୁଭଦ୍ରା ଯୋଜନା ମାନେ। ଅ ପାଞ୍ଚ ହଜାର୍ ବର୍ଷକୁ ଦଶ ହଜାର୍ ଦଉଚି।
ଦଶ ହଜାର୍ ନା ପାଞ୍ଚ ହଜାର ଗୋଟେ କିସ୍ତି ଦଉଛି।
ହଁ ଦଉଛି ତମେ ଚାହିଁଲେ ଏଥିରେ କିଛି ଆଣିକି କରିପାରିବ ଯେମତି କିି
କରୁଛନ୍ତି ବି ଲୋକ କରୁଛନ୍ତି ଛେଳି ଚାଷ।
ମାଛ ଚାଷ କରୁଛନ୍ତି ମେ ଛତୁଆ ହେରିଆ କରୁଛନ୍ତି ସତୁଆ ଯୋଉ ନାବାଳିକା ମାନଙ୍କୁ ଛତୁଆ ହାରିଆ ଦିଆ ହଉଛି। ଛତୁଆ ଆସେ ସବୁ ଗୋଷ୍ଠୀ ଲୋକ ବନଉଛନ୍ତି ନା ଛତୁଆ ଆସେ ବାଦାମ ଲଡୁ ହଉ ମ ସେମାନେ ସବୁ ପ୍ୟାକିଂ କରି ନିଜର ଖର୍ଚ୍ଚ ତ ଉଠେଇ ପାରୁଛନ୍ତି ନା ନାରୀ ମାନେ। ତାହେଲେ କଣ ପାଇଁ ଗୋଟେ ନାରୀ ଆମେ ପୁରୁଷ ଠୁ ନାରୀ କଣ ଭାବିବା। ହଁ ସବୁ କ୍ଷେତ୍ରରେ ନାରୀ ଆଗରେ ନାରୀ କି କେବେ କମ ଭାବି ହୁଁ ଆଉ କେତେ କଣ ସ୍କିମ ବାହାର କଲାଣି ଗମ୍ ମାନେ ଏବେ ଆୟୁଷ୍ମାନ କାର୍ଡ ବି ବାହାର କଲା ମାଗେଣା ଚିକିତ୍ସା ପାଇଁ। ମାନେ ଯ ଗୋଟେ କାର୍ଡ ପିଛା ପାଞ୍ଚ ଲକ୍ଷ ନା କେତେ ରହୁଛି। ତମେ ଚାହିଁଲେ ମେଡିକାଲ ଯାଇଁକି ମାଗେଣା ଚିକିତ୍ସା କରିପାରିବ। କାର୍ଡ଼ ରୁ ପଇସା କଟୁଛି ଗଭର୍ଣମେଣ୍ଟ୍ ତରଫରୁ। ଏବେ ସବୁ ସୁବିଧା ଗଭର୍ଣମେଣ୍ଟ ବହାର କରିଦେଲାଣି ଆରାମ୍ ସେ ଗୋଟେ ପିଲା ଯିଏ ବି ଭଲ ପାଠ ପଢିବ କଲେଜରେ ସ୍କଲାର ସିପ ମିଳୁଛି। ସିଏ ମାଗଣାରେ ପଢି ବିି ପାରିବ ହୁଁ
ସବୁ ଆଜିକାଲି ସବୁ ଯୋଗେଇ ଦିଆଉଛି।
ହଁ ମାଗଣାରେ ତ ବହୁତ ଏବେ ବହୁତ ବହୁତ ପ୍ରକାର ସ୍କିମ୍ ଆସିଲାଣି ଚାହିଁବ। ଭଲରେ ପଢି ବି ପାରିବ।
ହଁ
ହୁଁ, ଆଉ ଆଉ ତମ ଆଡେ ଗରମ କେମତି ହଉଛି?
କଣ?
ଗରମ କେମିତି ହଉଛି?
ଗରମ ତ ହଉଚି ତ ଅଧିକ ଶୋଇ ହଉ
ହଁ ଗଛ ନାଇଁ ନା ଗଛ ଥିଲେ ସିନା ମା ଥଣ୍ଡା ଲାଗନ୍ତା ଟିକେ ପବନରେ ଗ ଛ ମୂଳେ ଯାଏ ବସିବ ପ୍ରାକୃତିକ ପବନ ଖାଇବ ହଁ।
ରାସ୍ତା ବୋଲି ରାସ୍ତାକୁ ବଢେଇିବା ପାଇଁ ବୋଲି ଗଛ ପାହାଡ଼ ସବୁ କାଟି ଚୁଡ଼ି ରାସ୍ତା ବନେଇଦୋଉଛନ୍ତି।
ହଁ
ଜଙ୍ଗଲ ବି ସେ
ଜଙ୍ଗଲ ବି କାଟିକି ସବୁ ବିଲଡିଙ୍ଗରେ ଆ
ଘର ହଁ ଆପାର୍ଟମେଣ୍ଟ ବନେଇଦୋଉଛନ୍ତି।
ହୁଁ ହଁ ହଉ ରଖ।
ହଁ
ହଉ ରଖ।